ହଁ
ଏ ବସ୍‌ଚି ଆଉ।
ହଁ, ଆମେ ବି ସେଇ ବସ୍‌ ଆଉ, ବର୍ଷା ହଉଚି ନାଇଁ?
ବର୍ଷା ଟିକେ ଟିକେ ହଉଥିଲା ସଖାଳୁ, ଏଇନା ଛାଡ଼ିଚି।
ଆମ ସଖାଳେ ଟିକେ ହଉଥିଲା, ଏବେ ବି ହଉଚି ଆଉ।
ଆ ହଛ
ହୁଁ ହୁଁ
ହ
ନାଇଁ ଟିଉସନ୍‌ ଥିଲା ତ।
ହଁ
ମୁଁ କ--ଲି ଟୁଇସନ୍ କ
ଟୁଇସନ୍ କରିଛ ତମେ।
ହଁ।
ଭଲ ଆଉ।
କେତେ ପିଲାଙ୍କୁ କରିଛ?
ଛଲ ତ
ଏଟେ କୁଟି ଆରନ ହେଲାରେ
ତମେ କୋଉଠି?
ସେ ଘରେ ଅଛି।
ହଁ ହଁ। ତା ଟ୍ୟୁସନ୍
ହଁ।
ହୁଁ।
କେ କେତେଟା ଆପଣଙ୍କର ହେଲାଣି?
ମୋର ଏଟା ଲାଷ୍ଟ କ ତିରିଶ ଟା ହବ।
ଆ ମୁଁ କହିଲି ମତେୋେ କରି ଦେଇଥାତା ନହ ମୁଁ ତମ ବତେ କରିଥାନ୍ତି।
ତମର କେତେଟା?
ମୋର ପଚିଶ ଟଙ୍କା।
ବସ ପଚିଶଟା ହେଇଥିଲା ମାନେ ସକାଳୁ ଫୋନ କରିକିନା ଖାଇ ଗୋ କଣ
ମାନେ କଥା ହେଇ ସାରିଲା ପରେ ସମୀର ମାରୁଛ ନା ମାରୁନ?
ନାଇଁ ତ ମାନେ କଟି ଯାଉଛି ସାଙ୍ଗେ
ନାଇଁ ନାଇଁ ସମିଟ ମାରୁଛୁ ନା ନାଇଁ ମାନେ ଲେଖା ହେଇ ଦାଖଲ କରନ୍ତୁ ସେଟା ମାରୁନାହାନ୍ତି।
ହଁ ମାନେ ପାଞ୍ଚଟା କଲ ହେଇଗଲା ପରେ ଦାଖଲ କରନ୍ତୁ ତ
ଓ ହୋ।
ପାଞ୍ଚଟା କଲ କଲୋ କଲ କରନ୍ତୁ ଏଟା କରିସାରିଲା ପରେ ଆହୁରି ମୁଁ ପାଞ୍ଚଟା ଆସୁଛି।
ହଁ ହଁ ସେଇଟା ଦାଖଲ କରୁଥିବେ।
ନା ତମ ତିରିଶଟା ହେଇଯିବ ନା?
ହଁ ଏଇଟା ଲାଷ୍ଟ କଲ ଏଇଟା ତିରିଶ ଟା
କେତେ ଦିନ ଭିତରେ ଆସିବ ପଇସାଟା ତମର।
କେତେ ଦିନ ଭିତରେ ପଇସା ଆସିଥିବ?
ହଁ ଜାଣିନ କାଇଁ ଅସିଅ ମାମ ଙ୍କୁ ଫୋନ କରିକି ପଚା କଣ କହୁଛନ୍ତି ମତେ କହୁଛି କଥା କି ଜିରା ହେଇଯାଇଛି କେତେ?
କଣ?
ହଁ ହଁ ମାନେ କଥା ହେଇ ସାରିଲା ପରେ ମତେ ସେଇଟା କିଂଶଟ ମାରିକି ପଠେଇ ହେଲା।
କୋଉଟା?
ସେଇ ଯେଉ ଆମର ଯେଉଁ ଇଏ ପ୍ରେସ୍ ଟା ଅଛି ମ। ଲେଖା ହେ ନଥିବ କି ଦିଟା ଦିଟା ସେଇଟା ସେଟା ଟିକେ କିନସଟ ପଠେଇବ ମୁଁ ଦେଖିବା କଣ ଆପଣଙ୍କର ହଉଚି। ମାନେ ଟୋଟାଲି ଆପଣଙ୍କ କେତେ ଟା ତମର ମୁଁ କଇଲି ପଇସା ଟୋଟାଲ ଆସିଛି ନା ଆସିନି ଟୋଟାଲି।
ନା-ନା-ନା ଆସିନି ଟୋଟାଲ ଟା। ନାଁ ତ କହୁଛି ମୁଁ କାଲିଠୁ କଣ କରୁଛେ କାହିଁ କିଛି ଆସିନି।
ହୁଁ ହୁଁ ଯୋଉ ବାରଟା କଲ ହେଇଥ ବାରଟା କଲ ତ ଆପଣଙ୍କ ଆସିବା କଥା ଛଅଶ ତୋଆଳିଶୀ ଟଙ୍କା।
କାଇଁ ଆସିନି ତ।
ଆଉ
ତ ଲେଖୁଛି ମାନେ ତିରିଶି ଟା କଲ ଆମେ କର୍ ପୁରା କଲା ପରେ ଏମିତି କନ୍ ଦେଖିବା ଜଣା ପଡିବ ଏଇ କଣ ହଉଛି ତାର ମାମଙ୍କୁ ଟିକେ ପଚାରିବା ଫୋନ୍ କରିକି।
ହୁଁ ହୁଁ। ସେଇଗୁଡ଼ା ଦେଖିବେ କଣ ହଉଛି ଆଉ। ମୋତ ତ ପ୍ରୋସେସିଂରୁରେ ପଡିଚି ଯେ ଏପର୍ଯୟନ୍ତ କାଇଁ ଆସିନି ବି।
ଆଁ ପ୍ରୋସେସିଙ୍ଗ ରେ ପଡିଚି ମାନେ ଆସିଯିବ।
ଆସିବ ଵେଲେ ଆଉ ଏଇ କଉ ହେଲାଣି ଚାରି ଦିନ ଖଣ୍ଡେ ହେଲାଣି।
ଆସିବ ଆଉ ଡେରି ହଉଚି। ଏଇ ଜଉ କୋଉଠି ପ୍ରୋବ୍ଲେମ୍ ବୋଲି ଆସିବ ବୋଧେ
ଓ ହଁ ପ୍ରୋସେସିଂରେ ପଡିଚି ଯେ ଏପର୍ଯ୍ୟନ୍ତ କାଇଁ ଆସିନି ଅସିବ ଦେଖିବା କେଉଦିନ ଆସୁଛି ଆଉ।
ହଁ।
ତମ ଟା ଟୋଟାଲି ବି ଆସିନି ନା?
ନା ଆରେ କେତେ ଛୁଆ ମାନଙ୍କ ତ ଆସ ସିନି ମେସେଜ ବି କରଛନ୍ତି ମାମ ତିରିଶ ଟା କଲ୍ ହେଇଗଲାଣି ପଇସା ଆସିନି।
ଓ ହୋ। ଏ କଣ କ ମାନେ ତିରିଶ ଟା କଲ ସରି ସାରିଲା ପରେ ଆଉ କିଛି ଅପସନ ଆସିବ ନା ନାଇଁ ଆସିବନି କିଛି।
ମୁଁ ଜାଣିନି ମୋର୍ କନ୍ ସାରିଲାଣି ଯୋଉ ମାନଙ୍କ ସାରିଛି ସେମାନେ ଜାଣି ଥିବେ ନା। ମେସେଜ ତ କରିଛନ୍ତି ଆଉ କିଛି ମାନେ ନୂଆ କିଛି ଆସୁନି।
ଆଉ କେତେବେଳେ ଖାଇବେ?
କାଇନା ଆଉ ଟିକେ ଯାଉ ନଅଟା ହଉ।
ଓହୋ ନଅଟାରେ
ହଁ।
କଣ?
କହିଲି ଆପଣଙ୍କର ଖିଆପିଆ ହେଲାଣି ନା ନାଇଁ?
ନା ମୁଁ ବି କିଛି ଖାଇନି ଚା- ଚାହା ଟିକେ ପିଇଥିଲୁ ଆଉ।
ହୁଁ ଚାହାଟା ଆପଣଙ୍କ ଆଡ଼େ
କଣ?
ଚାହାଟା ଆଗ ତାର।
ହଁ ଚାହା ଟା ଟିକେ ପିଇଦଉଛି ଆଉ ବେଶୀ ନାଇଁ ଟିକେ ଆଉ। ଆଉ କଣ ଭଜା ଭଜି କଲେଣି ନା କରିନାହାନ୍ତି?
ନାଇଁ ଆମର ଜାଳିଖିଆ ଖାଇନୁ ବର୍ଷା ପାଗରେ କଣ ପଖାଳ କୁ ଆଳୁଟେ ଭଜା ହବ।
ହୁଁ ହୁଁ।
ଆଉ କଣ କୁହନ୍ତୁ?
ଆଉ ଆପଙ୍କ ଘରେ ସବୁ କଣ କରୁଛନ୍ତି?
ଘରେ ମାମା ଏଇନା ଭାଜୁଯନ୍ତି ଆଉ ମୁଁ ହେଲା ଶୋଇଛି ଗଧ ଭଳିଆ। କିଛି କାମ ନାହିଁ ବୋଲି--ହଁ।
କଲେଜ?
କଣ
କହିଲି କଲେଜ ଯିବେନି କି?
ବର୍ଷା ତ ହଉଛି ଆଉ କିଏ କଲେଜ ଯାଉଛି?
କ୍ଲାସ ୱାରନିଂ ହଉନି?
କ୍ଲାସ୍ ନା ଏବେ କଲେ ହଁ କ୍ଲାସ୍ ହେଉଛି। କ୍ଲାସ ହଉଛି ମୁଁ ଯାଇନି ଆଉ ଦି ଦିନ ହେଲା ଯାଇନି।
ସେଦିନି କାଲିତ ଛୁଟି ଥିଲା ଆଜି ତ ସୋମବାର ଆଜିଠାରୁ ଯିବୁ ଆଉ।
ହଁ ହଁ କାଲି ତ ରବିବାର ଛୁଟିଥିଲା ଶନିବାରେ ବି ଯାଇନି। ଆଜି ଯାଇନି ଦେଖିବା କଣ ଦେଖିବା ବୋଲି ତ ଯିବା କଥା ମାନେ ହେମିତି କାଲି ଯିବାହାରି ଆଉ ବର୍ଷା ତ ହଉଛି ଆଉ କଣ କରିବା।
ହୁଁ। ଏକ୍ଜାମଟା ତମର କେତେଟା ସଇଲାଣି ସେମିଷ୍ଟାର?
କଣ?
ମୁଁ କହିଲି କେତେଟା ଏକ୍ଜାମ ସଇଲାଣି?
ଏକ୍ଜାମ ଆମର ସେଇ ଗୋଟେ ତ ହେଇଥିଲା ସେଇଟା ଆଉ ହେଇନିଏବେ ଏକ୍ଜାମ କିଛି।
ପ୍ରକାଶ ସେକେଣ୍ଡ ଇୟର କରୁଛି ନା ଫାଷ୍ଟ ଇୟର?
ମୁଁ ଫାଷ୍ଟ ଇୟର କରୁଛି ନା।
ଫାଷ୍ଟ ଇୟର କଣ ସେଖେଣ୍ଡ ସେମିଷ୍ଟାର ହେଇନି ଏପର୍ଯ୍ୟନ୍ତ?
କଣ?
ମୁଁ କହିଲି ସେଖେଣ୍ଡ ସେମିଷ୍ଟାର କଣ ହେଇନି?
ନାପା।
ହବା କଥା ତ ମାନେ ଗୋଟେ ଇୟର କୁ ତ ଦିଟା ସେମିଷ୍ଟାର ହୁଏ।
ହୁଁ ହୁଁ ହୁଁ।
ହାଲୋ। ମୁଁ କହିଲି କଉଠି ଅଛନ୍ତିକି ସାଉଣ୍ଡଟା ସୁୁଭୁଜିତ?
ଏଇ ପାହଚ ଉପରେ ତ ବସିଛୁ ଆଉ ବର୍ଷା ଟା ଟିକେ ଟିକେ ପକେଇଲାଣି ଅଜବେଷ୍ଟ
ଅହ।
କଣ କୁହନ୍ତି?
କଣ କହିବି ତମେ ତାହେନେ ହେଇଯିବ ତ ଆଉ ଏଇନା ନକଣ?
ମୁ କେତେ ଜଣଙ୍କରତ ହେଲାଣି ଆଜ୍ଞା ତାଙ୍କର ପଇସା ଆସୁଛନ୍ତି ସେ ମେସେଜ କରୁଛନ୍ତି।
ତାଙ୍କୁ ମାନେ ପର୍ସନାଲ୍ ପର୍ସନାଲ ମେସେଜ୍ କରିବ ଗ୍ରୁପ ରେ ମେସେଜ୍ କରୁଛ କଣ ପାଇଁ।
ଗ୍ରୁପ ରେ ମସେଜ ନୁହେଁ ନା ଏମିତି ପ୍ରସନାଲ ମେସେଜ ଜାଉଛି। ସେମାନେ ଗ୍ରୁପ ରେ ଛାଡୁ ଛନ୍ତି ଯେ ମୋର ଆସୁନି।
ହଁ ଗ୍ରୁପ ରେ ମେସଜ୍ କଲେ ସେ ଇଏ କରିବନି ମାନେ? ତମେ ପର୍ସନାଲ୍ ମେସେଜ୍ କରିକି କହିବ ଆର୍ ସେ ଦେଖିକି କଣ କରିବ ଗଟେ।
ହୁଁ ସେ ମ୍ୟାମ କୁ ପର୍ସନାଲ ନ ମାନେ ଫୋନ କରେ ଫୋନ କରି ପଚାରେ।
ହଁ ହଁ।
ଉଁ ହୁଁ। ମ୍ୟାମ ତାଙ୍କ ଆଡୁ ମତେ କାଲି ଫୋନ କରି ପଚାରିଲେ ଝିଅ ତୁ କାମ କରୁନୁ ମୁଁ କହିଲି ନାଇଁ ମୁଁ କରୁନି। ସେ କହିଦେଲେ କେମିତି ତାପରେ ମୁଁ ସେଠୁ ଷ୍ଟାର୍ଟ ମାରିଲି। ମୁଁ କରିନଥିଲି ସେ ମୁଁ ବି ମୋଆଦୁ ଫୋନ୍ କରିନଥିଲି ମୁଁ ସେ ତାଙ୍କ ଆଡୁ ଫୋନ କରିକିନା ଘର ଓକେ।
ଦେଖିଆ ତୁମର ହେଉ କଣ ହେଉଛି ତ କହିବ ତାପରେ ମୋତେ ଆଉ।
ହୁଁ ଁ
ସକାଳ ତାହାଲେ ତମେ କଲ ଆଟେଣ୍ଡ କରିଦେଇଛ ନା କି?
ହଁ ସକାଳୁ ଜଣେ ଫୋନ କରିଥିଲେ କହିଲେ ଆ ନଅଟରେ ସରିବ ଆଉ ତମେ ତ ମୋ ଫୋନ୍ ଟା ଉଠା। ତାପରେ ହଉଛି ମୁଁ ମେସେଜ କଲି କହିଲି ମୁଁ ଆଗ କରିଛି ଏଥରେ ତାପରେ ଆପଣ କରିବେ। ତ ତାଙ୍କ ସହିତ ତ ଦିଇଥର କଥା ହେଇଗଲେ ମୋର ହେଇଗଲା ତାପରେ ଆଉ ଜଣେ ଫୋନ୍ କରିଥିଲେ ସେଟା ଜିରୋ ହେଇ ଦେଖିଲନି ତାପରେ ଟ୍ୟୁସନ ଟାଇମରେ ଜଣେ ଫୋନ କରିଥିଲା। ତାପରେ ମୁଇଁ ତମକୁ ମେସେଜ କରିଥିଲି କହଲି ଆଉ ଟିକେ ଯାହାକୁ ଫୋନ କରିକ ଟାଇମ ତ ହେଇନି।
ହୁଁ।
ଆଉ କୁହନ୍ତୁ ଆଉ କଣ?
ଆପଣ ଆଡୁ ଆଉ କଲ୍ ଆସିବନା ନା ଆସିବନି ମାନେ ମୋ କତିକି ନା ଆସିବନି ତିରିଶଟା ତ ହେଇଯାଇଛି କଣ ନା?
ମୁଁ ଜାଣିନି ଆସିବ ନାଇ ଦେଖିଆ ତମେ ଟ୍ରାଏ କରିବ।
ହଁ ମୁଁ ଯ ଟ୍ରାଏ କରୁଛି ନହେଲେ ହଉ ଟ୍ରାଏ କରୁଛି ଆସ।